ହ୍ୟାଲୋ।
ହାଲୋ।
ଭାଇ କଣ କରୁଛ?
ଇଠି ଶୋଇଥିଲି ଆଉ। ଆପଣ
ଆପଣଙ୍କ କଥା ଟିକେ ଶୁଣାଯାଉନି ଠିକରେ।
ହ୍ୟାଲୋ। ଏବେ ଶୁଣାଗଲା?
ହ୍ୟାଲୋ। ହଁ ହଁ, ଏବେ ଶୁଣା ଗଲା।
ହଁ। ଆପଣ କଣ କରୁଛନ୍ତି?
ମୁଁ ତ ଏବେ ଶୋଇକି ଉଠିଲି।
ଆପଣଙ୍କ ସିଆଡ଼େ ବର୍ଷା ହଉଛି ବୋଧେ?
ହଁ ବର୍ଷା ହଉଛି, ବହୁତ ଜୋରସେ ବର୍ଷା ହଉଛି। କାଲି ରାତିରୁୁ ବର୍ଷା ହଉଛି ଏପର୍ଯ୍ୟନ୍ତ ଛାଡ଼ିନି।
ହଁ ହଁ। ଆଉ କଣ ଖାଇପିଇ, ଉଠି ନାହାଁନ୍ତି ତ ଖାଇବେ କଣ?
ହଁ ମୁଁ ଟିକେ ଅଳସୁୁଆ ତ, ଲେଟରେ ଉଠେ ଛୁଟି ଦିନରେ।
ହୁଁ ସେଇରା ଆଉ।
ଆପଣ କଣ କରୁଛନ୍ତି?
ମୁଁ ଏଇ ଶୋଇଚି ବା।
ହଁ ପୁଅମାନେ ଦଶଟା ବେଳେ ଉଠନ୍ତି।
ନା ମୁଁ ଉଠିଯାଏ ଜଲ୍ଦି, ଏ ବର୍ଷା ପାଗଟା ତ, ଆଉ ଉଠିଆକୁ ଇଚ୍ଛା ହଉନି ଆଉ।
ଘରେ ରହୁଛନ୍ତି ନା ବାହାରେ ରହୁଛନ୍ତି?
ନା ଘରେ ନା।
ତାହେଲେ ତ ଭଲ। ଘରେ ରୋଷେଇ କରିକି ଦେଇଦେବେ ଆରାମସେ ଉଠିକି ଖାଇବେ।
ହୁଁ। ଆପଣ କଣ ବାହାରେ ରହୁଛନ୍ତି?
ହଁ ବାହାରେ ରହୁଛି।
ପଢାପଢି କରୁସନ୍ତି?
ନା ନା ମୁଁ ଜବ୍ କରୁଚି।
ଓହୋ।
ସେଥିପାଇଁ ଆମର ଅସୁବିଧା। ଯେତେ ବର୍ଷା ହେଲେ ବି ସେ ବର୍ଷାର ମଜା ନବା ପାଇଁ ଆମ ପାଖରେ ସମୟ ନାହିଁ।
ହୁଁ।
ନିଜେ ହିଁ ଉଠିକି ରୋଷେଇ କରିବା ପାଇଁ ପଡିବ ରୋଷେଇ ନକଲେ ଉପାସରେ ରହିବାକୁ ପଡିବ।
ଆଜି କଁ ରୋଷେଇ କରିବେ।
ଆଜି ପା ରବିବାର ଅଛି। ମାଛ ଆଣିବାର ଅଛି ବର୍ଷା ଛାଡିଲେ ତ ଯାଇକି ବାହାରୁ ଆଣିିକି ଆସିବେ।
ହଁ। ଆପଣଙ୍କର ଯୋଉ ହଷ୍ଟେଲରେ ରୋହୁଛନ୍ତି କିଏ କିଏ ମାନେ ଜ ଏକୁଟିଆ ରୋହୁଛନ୍ତି ନା ଅଲଗା କିଏ ପିଲା ରୋହୁଛନ୍ତି?
ନାଇଁ ଅଲଗା ନାଇଁ ଏଇ ଆମେ ମୋ ଅଫିସ ଷ୍ଟାପ ଯୋଉ ମାନେ ଚାରି ଜଣ ଅଛୁ।
ଅହଁ।
ହେଲେ ରୋଷେଇ ଏକା କରୁଚି।
ସେମାନେ କରୁନାହାନ୍ତି?
ସିଏ ସମସ୍ତଙ୍କର ଅଲଗା ଅଲଗା।
ଅହଁ।
ଡିଉଟି ଟାଇମ ଟିକେ ଏପଟ ସେପଟ ରହିଯାଉଚି ତ ଟିକେ ଆମର ଦି ଟା ସିଫ୍ଟ ଅଛି। ସଖାଳ ଆଠଟାରୁ ଚାରିଟା ଆଉ ଗୋଟେ ଦିନ ବାରଟାରୁ ରାତି ଆଟା ପର୍ଯ୍ୟନ୍ତ। ସମସ୍ତଙ୍କୁ ତ ସେମ୍ ଟାଇମ୍ ପଡିବନି ତାପରେ ଆମେ ଝିଅ ପିଲା ବୋହୁତୁ ଆଉ କମ ବୟସରୁ ପଳେଇ ଆସିଚୁ ଜବ୍ କରିବା ପାଇଁ ଭଲ ଜବ୍ ଥିଲା ତ ଛାଡିଲୁନୁ।
କୋଉ ଜବ୍ କରୁଚନ୍ତି?
ଏଇ କୃଷି ଅପିସ୍।
ଅହଁ।
ସେଥିପାଇଁ ପଳେଇ ଆସିଲୁ। ଏତେ ଗୁଡେ ରୋଷେଇ ଚାରିଜଣ ଯଦି ଆମେ ମିଶିକି କରିବୁ ତ ମିଶିକି କରିବା ପାଇଁ ଆମକୁ ଆସିବନି ଏତେ ରୋଷେଇ ଆସିନଥାନ୍ତା।
ସେଥିପାଇଁ ଅଲ୍
କଥା ହେଇକି ଦି ଜଣ ଲେଖା ରୋଷେଇ କରିଦେଇଥାନ୍ତେ।
ହଁ ହେଇ ପାରିଥାନ୍ତା ଏ କିନ୍ତୁ ସମସ୍ତଙ୍କ ଇଚ୍ଛା ଅଲଗା ଅଲଗା। କାହାକୁ ନନଭେଜ୍ ଭଲ ଲାଗେ ତ କାହାକୁ ଭେଜ୍।
ହଁ।
ଆଉ ଜଣେ ନନଭେଜ୍ ନ ଖାଇକି ରହିପାରିବନି। ଆଉ ଜଣେ ଭେଜ ନ ଖାଇକି ରହିପାରିବନି।
ଅଲଗା ପିଲା ସବୁ ଅଛନ୍ତି ଆଉ।
ହଁ ମିଶିକି କରୁଥିଲୁ ହେଲେ ଏବେ ଚେଞ୍ଜ କରିଦେଇଚୁ ସମସ୍ତେ ଅଲଗା ଅଲଗା ରୋଷେଇ
ହଁ।
ତାପରେ ଯାହାବି ସରକାରୀ ଛୁଟି ଯାହାବି ଦୋଉଚି ସମସ୍ତେ ଗୋଟେ ଦିନରେ ଛୁଟି ନେଉନାହାନ୍ତି ଆଉ ଅଲଗା ଅଲଗା ଦିନରେ ନେଉଛନ୍ତି। ସେଥିପାଇଁ ବି ଏନ୍ତିବଅସୁବିଧା ହବ ଆଉ।
ଘରକୁ ଯାଇନାହାନ୍ତି ବୁଲାବୁଲି କରିବାକୁ।
ନା ଘରକୁ ଏବେ ଯାଇନି ରଜରେ ଯାଇଥିଲି।
ହଁ କୁଆଡେ ଯାଇଥିଲେ ବୁଲାବୁଲି କରିବାକୁ।
ରଜରେ ଖାଲି ଗାଁକୁ ଯାଇଥିଲି, ଗାଁରେ ଯଉ ଦୋଳି ଲାଗିଥିଲା, ସେଇଠୁ ବୁଲୁ ଥିଲି, ଆଉ ବାହାରକୁ କୁଆଡ଼େକୁ ଯାଇନି ଖରା ହେଉଥିଲା ବୋଲି ଗଲିନି।
ଆପଣ କୋଉ ଏରିଆରେ?
ଯାଜପୁର୍।
ଓହୋ
ଆପଣ?
ଆମର ଭୁବନେଶ୍ଵର।
ଆଛା। ଭୁବନେଶ୍ଵରରେ ତ ଭଲ ମନ ଇଛା ବୁଲି ପାରିବେ।
ହଁ ମନ ଇଛା ବୁଲି ପାରିବେ, ତାପରେ ଯୋଉ ଘରେ ଯୋଉ ଭଳିଆ କଥା
ହଁ ପୁଅ ମାନଙ୍କର କଣ ଅଛି ମାର୍କେଟ ଯାଉଛି କହିକି ଗୋଟେ ରାଉଣ୍ଡ ମାରିକି ପଳେଇ ଆସିବେ।
ସେଇ ଯାହା ବି ହଉ ଘରେ ତ ଶୁଣିବାକୁ ପଡୁଛି।
ଭୁବନେଶ୍ଵରରେ ସିଷ୍ଟମ ଅଛି ନା ଉବେର ଅଛି, ଓଲା ଅଛି। କିନ୍ତୁ ଗାଁରେ ସେ ସୁବିଧା ନାହିଁ, ଯଦି କୁଆଡେ ବୁଲିବା ପାଇଁ ଯିବୁ
ଆମର ଭୁବନେଶ୍ୱରରେ କିନ୍ତୁ ଟାଉନରେ ନୁହଁ ଆମର ଗାଁ।
ଆଛା ନାଇଁ ଆମେ ଯେତେବେଳେ ଗାଁକୁ ଯାଉ, ସୁବିଧା କିଛି ନାହିଁ। ଯଦି କୁଆଡେ ବୁଲିବା ପାଇଁ ଯିବୁ, ଭାଇକୁ କହିବୁ ଭାଇ ଟିକେ ନେଇ ଚାଲ। ସେ କହିବେ ନାଇଁ ନାଇଁ ରଜରେ ମୁଁ ମୋ ସାଙ୍ଗ ସହିତ ବୁଲିବି।
ହଁ ଅ ଆଉ ପୁରୀ ଯିବେନି?
ଏ ରଥଯାତ୍ରାରେ ଯିବାର ଅଛି, ରଥଯାତ୍ରା ପରଦିନ, ରଥଯାତ୍ରା ଦିନ ବହୁତ ଭିଡ଼ ରହିବ ନା?
ସେଥିପାଇଁ ତ ଦେଖିପାରିବେନି, ବହୁତ ଭିଡ଼, ହଠାତ୍ ସେରେ ଯିଏ ଦେଖିବ ସିଏ ଗୋଟେ ଦିନରେ ଆଗରୁ ଯିବାକୁ ପଡିବ।
ହଁ ଅ ମୁଁ ରଥଯାତ୍ରାରେ କେବେ ବି ଯାଇନି ପୁରୀ, ରଥଯାତ୍ରା ପରଦିନ ଯିବାର ଅଛି।
ହୁଁ ମୁଁ ବି ରଥଯାତ୍ରା କେବେ ଯାଇନି ବୁଲିବାକୁ ପୁରୀ।
ହଁ ଯଦି ସାଙ୍ଗମାନେ ଯାଆନ୍ତି, ତାଙ୍କ ସହିତ ଯିବି, ନହେଲେ ନାହିଁ।
ହଁ ହଁ
ହଁ ଆପଣ କଣ ଏବେ ପଢାପଢି କରୁଚନ୍ତି?
ହଁ ଏଇ ଚାଲିଛି ଲାଷ୍ଟ ଇୟର ଚାଲିଛି ପ୍ଲସ୍ ଥ୍ରୀ ତ -
ଆଛା, ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ମତେ ନନ୍ ଭେଜ୍
ନନ୍ ଭେଜ୍ ସେ ନନ୍ ଭେଜ୍
ନନ୍ ଭେଜ୍ ରେ କଣ?
ନଜ୍ ଭେଜ୍ ରେ ସବୁଠୁ ଭଲ ଲାଗେ ଚିକେନ୍।
ଡିଜ଼ାଇନି।
ହଁ ସାହୁ ବିରିୟାନୀ
ହଁ ସାହୁ ବିରିୟାନୀ ସେଇଟା କାଉଠି ଅଛି କହିଲେ?
ସି ଆର ପି
ହୁଁ ଉଁ
ସି ଆର ପି ଛକ ଜାଣିଚି, ସେଠି ଅଛି ସାହୁ ବିିରିୟାନୀ।
ସେଇଠୁ ହିଁ ତ ଆମେ ମାନେ, ଆମେ ତ ଯାଉ ବାହାରୁ ଖେଳିବାକୁ ଆମେ କହିବୁ ସେଇଠୁ ଯାଇ ନେଇକି ଆସ ଖାଇବ ସେ ସିଲି ଆମ ମନ ହେଇଚି ଯାଇକି ନେଇକି ଆସେ
ପଇସା କମ ଥାଏ ତ ଟେଷ୍ଟି ବହୁତ।
ହଁ
ଆଉ ଯଦି ଭେଜ୍ ର ବିରିୟାନୀ ଖାଇବେ ତାହେଲେ ନୟାପଲ୍ଲୀର କେଭି ଆର୍
ହୁଁ ଭେଜ୍ ବିରିୟାନୀ ବହୁତ ଜାଗାରେ ଏମିତି ଅଛି ଭଲ।
ହଁ।
ନନଭେଜ୍ ସବୁଠି ନଥାଏ ପ୍ରାୟ ଜାଗାରେ ଥାଏ। କିନ୍ତୁ କ୍ୱାଣ୍ଟିଟି ଅନୁସାରେ ବିଜୟ ଢାବାରେ ଭଲଲାଗେ। ବିଜୟ ଢ଼ାବା ଜାଣିଛନ୍ତି? ବିଜୟ ଢ଼ାବାରେ ଭଲ ଲାଗେ।
କୋଉଠି ଅଛି ସେଇଟା?
ସେଇ କଟକରେ।
ଯିବା କେବେ ଖାଇବା ଆଉ।
କେବି ଏସ୍ ସି କଲେଜ ଜାଣିଛନ୍ତି?
ହଁ।
ସେଇ କଲେଜ ପାଖରେ।
ଆଚ୍ଛା କେବେ ସମୟ ମିଳିବ ଯାଇକି ଖାଇକି ଆସିବ। ମୋତେ ବାହାରେ ଯୋଉଠି ଗୋଟେ ଭଲ ଜିନିଷ ଖାଇବା ଶୁଣିଦିଏ ମତେ ଯାଇକି ସେଠି ଖାଇବା ପାଇଁ ଭଲ ଭଲ ଲାଗେ।
ହଁ-ହଁ, ଆମେ ପ୍ରାୟ ଯାଉ ସେଠିକି। ଖାଇବାକୁ କାହିଁକିନା ଆମର ଘରଠୁ ଉଁ କେତେ ତିନ୍ ଚାରି କିଲୋମିଟର ଦୂରରେ, ପ୍ରାୟ ଯାଉ।
ଭଲ କଥା।
ନା ଆପଣ ଏବେ କୋଉଠି ରହୁଛନ୍ତି କୋଉଠି?
ଭୁବନେଶ୍ୱର।
ତାହେଲେ ପାଖ ଅଛି ପଳେଇ ଆସିବେ ଆଉ।
ହଁ-ହଁ।
ଆପଣଙ୍କ ଦେହ କେମିତି ଅଛି?
କଣ କହିଲେ?
ଦେହ କେମିତି ଅଛି ଆପଣଙ୍କର?
ହଁ-ହଁ ଭଲ ଅଛି। ଏଇଠି ଥନ୍ ବର୍ଷା ଯୋଗୁ ଟିକେ ଜର ହେଇଯାଇଛି ଆଉ।
ଆରେ ଆରେ ଜର ହେଇଯାଇଛି।
ହଁ।
ମୁଁ ଯେତେ ବର୍ଷାରେ ଭିଜିଲେ ବି ମୋତେ ଥଣ୍ଡା ଜର କିଛି ବି ହଉନି।
ଭଲ ଯୋଉଦିନ ହବ ଭଲେଇକି ହବ।
ମୋତେ ଚାରି ବର୍ଷ ନାଇଁ ଛଅ ବର୍ଷ ପୂର୍ବରୁ ଜର ହେଇଥିଲା। ଟାଇଫଏଡ଼ ଜର ହେଇଥିଲା ଛଅ ବର୍ଷ ପୂର୍ବରୁ ତାପରେ ମତେ ଜର ଥଣ୍ଡା କିଛି ବି ହଉନି।
କେବେ ହେଇନି?
ନା।
ଅଦ୍ଭୁତ ମଣିଷ ତମେ।
ହୁଁ-ହୁଁ ଯେତେବେଳେ ଥଣ୍ଡା ହବ ମୁଁ ଯଦି ଖରାରେ ଟିକେ ବାହାରେ ନର୍ମାଲି ଚାଲିକି ଏମିତି ପଳେଇ ଆସିବି ମୋ ଥଣ୍ଡା ଭଲ ହେଇଯିବ।
ହ୍ୟାଁ?
ହୁଁ-ହୁଁ, ଅଫିସରେ ଏସିି ଲାଗେ ଏସିିରେ ମତେ ଥଣ୍ଡା ଲାଗେ। ହଁ ଅଫିସରେ ଯୋଉ ଏସି ଲାଗିଥାଏ। ଥଣ୍ଡା ଲାଗେ ଯଦି ଏସି ପାଖରେ ବସିବି ଟିକେ ଥଣ୍ଡା ଲାଗିବ। ତାପରେ ବାହାର ଆସିଲା ପରେ ରୁମ ଯାଏଁ ଚାଲିକି ଆସିବାକୁ ପଡିବ ଦଶ ମିନିଟ ଲାଗିବ। ମୋ ଥଣ୍ଡା ସେଇ ଟାଇମରେ ଭଲ ହେଇଯାଇଥିବ।
ହଁ- ହଁ। ଏମିତିଆ ତେଲ ଅଛି ଆପଣଙ୍କ ଦେହରେ ସବୁ ରୋକ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।